ମାଡ଼ ହ୍ୟାଲୋ।
ହଁ। ହଁ ଭଲ ଅଛି। ହଁ ଭଲ ଅଛି।
ହଁ ହ।
ତମେ
ଆଉ କଣ କରୁଥିଲୁ। ହଁ ମୁଁ ବି ଭଲ ଅଛି। ଏବେ ଆସିଲା ବେଳକୁ ଜଣଙ୍କ ସହିତ ଟିକେ ଝଗଡା ହେଇଗଲା।
କାହା ସହିତ?
କଣ ହେଲା ଝଗଡା ମାନେ ଟିକେ କଥା ଏପଟ ସେପଟ ହେଇଗଲା ଆଉ ହେଲେ କଫି- ଏଇ ଯୋଉ ଆମ ସ୍କୁଲ ରେ ବା ଏତେ ସୁନ୍ଦର ର ଯୋ ଏଇ ଆମର ଜାନୁଆରୀ ଛବିଶ କୁ ବଢିଆରେ ଚୁନ ମରା ହେଇଥିଲା।
ହୁଁ।
ତାପରେ ସେଇ କାନ୍ଥରେ ଆମେ ଲେଖି ବି ଦେଇଥିଲୁ ଯେ ଏଠାରେ ଛେପ ପକେଇବା ମନା ଅଛି ବୋଲି ଦେଖିଲା ବେଳକୁ ମୁଁ ଜଷ୍ଟ ମୁଁ। ସ୍କୁଲ ରୁ ବାହାରୁଛି ଆଗା ସେପଟ ସେ ଲୋକ ଲୋକଟା ଆସିକି ଛେପ ପକେଇଦେଲା। ମତେ ତ ଦେଖି ବହୁତ କଷ୍ଟ ଲାଗିଲା ଆଉ ତାପରେ ମୁଁ ତାଙ୍କୁ କହିଲି ଝଗଡା ତ ନାଇଁ ମୁଁ ତାଙ୍କୁ ରିକ ମାନେ ମୁଁ ତାଙ୍କୁ ଅନୁରୋଧ କଲି ଯେ ଭାଇ ତମେ କାହିଁକି ଏମିତି ପାନଛପ ପକଉଛ। ଆଉ ପ ପା ପାନଛେପ ପକେଇଲେ ପରିବେଶ ତ ଅସନା ହଉଛି ଏତେ ସୁନ୍ଦର ଜିନିଷଟା ବି ଅସନା ହେଇଯାଉଛି ତ ଗୋଟେ ଆ ସାମାଜିକ ପ୍ରାଣୀ ହିସାବରେ ଏଇ ଛୋଟ ଛୋଟ ଜିନିଷ ଯୋଉଟା କି ଆମର ଯୋଉ କହିବେ ଅ ମାନେ ଅ ଆ ଛୋଟ ଜାନ ଜାଣିବା ଜିନିଷ ଗୁଡାକ ଏତେ ବଡ ବଡ ଲୋକ ହେଇ ଜାଣି ପାରୁନାହାନ୍ତି। ବାସ୍ତବରେ ଝିଅ ଆମେ ଯଦି ଦେଖ ଦେଖିବା ଆ ଭାରତ ଅ ର ଉନ୍ନତି ଅ ଅ ହବ ସେତେବେଳେ ଯେତେବେଳେ ଅ ପ୍ରତ୍ୟେକ ଲୋକ ସଚେତନ ହେଇକି ଯେମିତି ପରିବେଶ ଆମର ସ ସଫା ରଖିବା ପାଇଁ ସେ ଚିନ୍ତା କରିବ।
ହଁ ସେଇଟା ପା ସମସ୍ତେ ତ ଏଇଟା ବୁଝିବା ଦରକାର ହେଲେ। କଣ ପାଇଁ ବଲେ ତମେ ଯ ମାଡ ଗୋଳ ଲାଗିଲ ସେଇଟା ନିଜ ପାଇଁ ତ ନାଇଁ ନା ନିଜର ମାନେ ସ୍କୁଲ ପାଇଁ ନିଜର କିଛି ମାନେ ସମସ୍ତଙ୍କର ଯୋଉଟା ଦରକାର ନିହାତି ଯୋଉଟା ହଉଛି। ପାଠ ପଢିବା ପାଇଁ ସେଇଟା ଯାହା ତ କଲ ଭଲ ହିଁ କରିଲ ଆକା ପ୍ରକୃତରେ ଆଉ ମୁଁ ବି ଦେଖିଲି ଆମର ଯେ ସାହିରେ ନାଇଁ କି ଗୋଟେ ଅଛି ଏତେ ସୁନ୍ଦର ଘରଟା କିନ୍ତୁ ସେଇଠି ଯେ ପୁରା ଭିତରକୁ ଗଲା ବେଳକୁ ପୁରା ଭୂତର ବଙ୍ଗଳା ଭଳିଆ ଦେଖା ଯାଇଛି। ଆଉ
ଆଚ୍ଛା ଆଚ୍ଛା
ପୁରା ମାନେ ଅସୁନ୍ଦର ହେଇଯାଉଛି କିନ୍ତୁ ତାକୁ ବି ଆମେ ଯଦି ଇଏ କରିବା ବେଳେ କେତେ ବଢିଆ ହେଇଥାନ୍ତା ସେଇଭଳି ଜା କୋଉଥିରେ ଛଡେଇକିରି ସମସ୍ତେ କରିଲେ ଗୋଟେ କଉ କାମ ଟା ବି ନ ହେଇକିରି ହବନି ଆଉ ତାକୁ ଦେଖିକିରି ତ ଯାହା ବି ହେଲେ କେତେଟା ଲୋକ ତ ନିଜକୁ ଆ ମାନେ ଆଁ ବାଧ୍ୟ କରିବେ ଯେ କରାଅ ବୋଲି ନା ସେଇଥିପାଇଁ ତ ମତେ ଲାଗୁଛି ୟା ଉପରେ କିଛି ଗୋଟେ ଇଏ କରିବା କଥା
ନିହାତି ଭାବରେ ମଣିଷ ମାନେ ସବ ସର୍ବଶ୍ରେଷ୍ଠ ସୃଷ୍ଟି ଈଶ୍ୱରଙ୍କର। ଆଉ ସା ମଣିଷ ମାନଙ୍କର ଯଦି ସାଧାରଣ ଜ୍ଞାନ ରହିବନି ତେବେ ଆଉ ଏ ସମାଜ ଆଗକୁ ଅଗ୍ରଗତି କରିବ ବୋଲି ଆମେ କହିପାରିବାନି ଆମେ ଦେଖିବା ଆଉ ଯଦି ରାସ୍ତା ତା ରାସ୍ତାରେ ଦେଖିବା ଉଚ୍ଚ ଶିକ୍ଷିତ ଲୋକ ଗୁଡାକ ଆ ସ୍ ଆ ମାନେ ସକାଳ ନଅଟା କୁ ସ୍ଵଚ୍ଛ ଭାରତ ଗାଡ଼ି ଆସୁଛି। ସେ ସ୍ଵଚ୍ଛ ଭାରତ ଗାଡିରେ ଅଳିଆ ପକେଇବେନି କିନ୍ତୁ ଯାଇକି ସେମାନେ ରାସ୍ତା କଡ଼ରେ ହିଁ ଅଳିଆ ପକେଇବେ।
ମୁଁ କିନ୍ତୁ ନାଇଁ କି ଆମ ଘରେ କଣ କରିଛି ଆମର ଯିଏ ଯେତିକି ସବୁ ଯେ ମଇଳା ଯାକ ଯେ ନାଇଁ କି ଯେତିକି ସବୁ ମଇଳା କୁ ଆ ମାନେ ଡଶ୍ ଷ୍ଟବିନ୍ ଆମେ ଦିଟା କରିଦେଇଛୁ ଗୋଟେ ହଉଛି ଆ ଆଦ୍ର ମଇଳା ଆଉ ଗୋଟେ ହଉଛି ମାନେ ସୁସ୍ ଶୁଷ୍କ ମଇଳା ଯୋଉଠି କି ମାନେ ଯାହା ହେଲେ ଆମର ବାଲି ଫାଲି ଯାହା ବି ହେଲା ଆମେ ସେ ଶୁସ୍କ ମଇଳା ରୁ ପକେଇ ଦଉଛୁ କି ଘର ଝାଡୁ କଲୁ ସେଇଟା ଆଉ ଯଦି ଆଦ୍ର ମଇଳା ବୋଲି କୌଣସି ଯଦି ଆମେ ଏବେ ଆମେ ଯାହା ହେଲେ ତ ଜଳଖିଆ ଖାଇଲେ କୌଣସି ଦୋକାନରୁ ଆଣିକିରି
ନିହାତି ନିହାତି
କାନି ପଲିଥିନ୍ ଗୋଟେ ଦେଇଥିବେ ନା ତ ସେ ପଲିଥିନ୍ ଟା ଆମେ ଯାଉଠି ସେଇଠି ପକ୍ ପକେଇଦେଲେ କଣ ମୃତ୍ତିକା ବି ନଷ୍ଟ ହଉଛି ଯାହା ଦ୍ଵାରା ଗଛ ବି ଠିକ୍ ସେ ଉଠୁନି। ଆଉ ଆମ ପାଇଁ ହିଁ ଅସୁବିଧା ହଉଚି ଆଉ ଆପଣ ଜାଣିଛନ୍ତି ଯେ ମାଟିରେ କେତେ ସାରା ମାନେ ମୃତ୍ତିକାର ଯୋଉମାନେ ପୁରା ଭଲ ସେମାନେ କଣ ଯେ କେଞ୍ଚୁଆ ଯାକ ଥାଆନ୍ତି ଯୋଉମାନେ ଉର୍ବରତା ବଢଉଛନ୍ତି ମୃତ୍ତିକାର। କିନ୍ତୁ ଏଇ ପଲିଥିନ୍ କଣ ଯେ ସେମାନେ ଖାଇବା ଦ୍ଵାରା ପଲିଥିନ୍ ତ ନଷ୍ଟ କରେଇ ପାରୁନାହାନ୍ତି କିନ୍ତୁ ତାଙ୍କୁ ଦେହ ନଷ୍ଟ ହେଇଯାଉଛି ଆଉ ମାଟିର ଉର୍ବରତା ବି ମଧ୍ୟ ହ୍ରାସ ପାଉଛି। ଆଉ ଲାଷ୍ଟ ଶେଷରେ ଯେ ଆମର ଚାଷରେ ବି ମଧ୍ୟ ବାଧା ଆସୁଛି। ଯଦ୍ଵାରା ଆମକୁ ଖାଦ୍ୟ ଶସ୍ୟ ମଧ୍ୟ ଯୋଉଠି ଉନ୍ନତ ଭାବରେ ମିଳିବା କଥା ସେଇଟାରେ ବି ଅଭାବ ଦେଖା ଯାଉଛି।
ହୁଁ ନିହାତି ଭାବରେ ଆମେ ଯଦି ଦେଖିବା ଏଇ ଯୋଉ ଅ ଉଁ ଆମେ ଯଦି ଦେ ଦେଖିବା ସାଧାରଣ ଜ୍ଞାନ ଯେ ଆ ଆମେ ଏ ଯୋଉ ଆଦ୍ରବମଇଳା ଗୁଡାକୁ ଗୋଟେ ପଟେ କରିବା ଆଉ ଶୁଷ୍କ ମଇଳା ଗୁଡ଼ା ଗୋଟେ ପଟ କରିକି ଆମେ ଆ ଡଶ୍ ଡଷ୍ଟବିନ୍ ମାଧ୍ୟମରେ ଆମେ ଯାହାବି ଆମେ ପାଉଛୁ ତାହା ଡଷ୍ଟବିନ୍ ରେ ହିଁ ପକେଇବା। ଡଷ୍ଟବିନ୍ ରେ ପକେଇଲେ ସେଇଟା ପକା କାଳକୁ ରହିବ ଆଉ ଯାଇକି ସେଇଟା ଆମେ ଅ ତାର ଅ ମାନେ ତାର ଯୋଉ ବ୍ୟବହାର ହଁ ତାର ହୁଁ
କର୍ମଚାରୀ ବାଲା ଯାଇ ନାଇଁ କି ତାଙ୍କର ବି ଗାଡ଼ିରେ ମାନେ ବିଭାଗ କରିଦେଇଛନ୍ତି ଯେ ଏଇଠି ଏଇ ମଇଳା ରଖିବ ସେଇଠି ସେଇ ମଇଳା କିନ୍ତୁ ଲୋକ ଲୋକମାନେ ଆଁ ବହୁତ ଜଲଦି ହେଇକି ସେମାନେ ମଇଳା ପକେଇ ଦଉଛନ୍ତି ବାଶ୍ ସେତିକି ନୁହଁ ତାଙ୍କର କାମ ଥିଲା ବୋଲି ଭାବି ଦଉଛନ୍ତି। କିନ୍ତୁ ସେଇଟା ହଉଛି ତାଙ୍କର ସେତିକି କାମ ନାହିଁ କାରଣ ସଫେଇ ବାଲା ବି ତ ସେଇ ଯାକୁ ନେଇକରି କିଛି ତ ଅଲଗା କରଉଥିବେ ତାଙ୍କ ମାନଙ୍କୁ ବି ତ କେତେ ବାଧା ହଉଥିବ ନା? ଯେ ସତ ହଉଛି କିନ୍ତୁ ଆମର ଯେ ଏତିକି ଯେ ଆମର ଯୋଉଟା ଅଦର ଦ ଜିନିଷ ଯେମିତି କିି ଯାହା ବି ଜିନିଷକୁ ନେଇକିରି ଆମେ ସେଇଠି ଆଁ ଆଁ ଏବେ ମୁଁ ଶୁଣିଥିଲି କମ୍ପୋଷ୍ଟ ବି ବନା ଯାଉଛି ଯୋଉଟା କି ତାକୁ ଇଏ କରାହଉଛି। ପଲିଥିନ କୁ ଅଲଗା କରାଯାଉଛି। ହଁ ଖ ତ ତ ଯୋଉ ଯାକ ବ୍ୟବହାର କରାହେଉଛି ତ ଭଲ କଥା ସବୁ ଅଦରକାରୀ ବର୍ଜ୍ୟ ବସ୍ତୁ ଗୁଡିକୁ ନେଇକିରି ବ୍ୟବହାର ଉପଯୋଗୀ କରାଯାଉଛି।
ହୁଁ ନିହାତି ଭାବରେ ଏବେ ଦେଖନ୍ତୁ। ଓ ଦେଖ ଝିଅ ଗୋଟେ କଥା ହଉଛି। ଆଃ ମାନେ ଆଃ ଯେତିକି ବି ସବୁ ଆମେ ଦେଖିବା ଯଦି ଆ ଗୋଟେ ମହୋତ୍ସବ ହଉ କି ଗୋଟେ ଅ କ କୌଣସି ଅ ବ ଭୋଜି କାଜି ଯାହା ବି ହଉ ଏ ସମୁ ସବୁ ପାଇଁ ଗୋଟେ ଗୋଟେ ଆ ପାଖରେ ସାଇଡ୍ ରେ ଡ ସ ଡଷ୍ଟବିନ୍ ଟା ଥାଉ। କିନ୍ତୁ ଲୋକ ଆମର ଏତେ ସାଧାରଣ ଜ୍ଞାନ ଅଭାବ ର ରଖିକି କରୁଛନ୍ତି ସେମାନେ କଣ କରୁଛନ୍ତି ନା ସବୁ ଗୁଡାକ ଅ ଆ ଯୋଉ ସେଠି ଖାଇଲେ ସେଇଠି ହିଁ ପକେଇଲେ ସେମାନେ ଭାବୁଛନ୍ତି ମୋର ପାଖର ଜାଗା ଗୁଡାକ ସେଗୁଡାକ ପରିଷ୍କାର ହେଇଗଲେ ହେଇଗଲା। କିନ୍ତୁ ସେମାନେ ଭାବୁନାହାନ୍ତି ଯେ ଏଇ ପୃଥିବୀ ହିଁ ତାଙ୍କର ଏଇ ସମଗ୍ର ଜାଗା ହିଁ ତାଙ୍କର। ଆଉ ସେଇଟା ଅସନା ହଉଛି ମାନେ ତାଙ୍କର ନିଜର ବି କିଛି କ୍ଷତି ହବ। ତ ମୁଁ ଦେଖିଛି ବହୁତ ବେଳକୁ ଅ ଯୋଉ ଅ ଘର ଲୋକ ଓ ଘର ଗୁଡାକରେ ସେମାନେ କଣ କରୁଛନ୍ତି ନା ଅ ପାଖାପାଖି ତାଙ୍କର ଆଖପାଖ ସଫା ରଖିକି ଅନ୍ୟ ମାନେ ଅନ୍ୟଙ୍କ ଜାଗାରେ ସବୁ ଅ ଆବର୍ଜନା ପକେଇ ଦଉଛନ୍ତି। ଯୋଉ ଦ୍ଵାରା ସେମାନେ ଭାବୁଛନ୍ତି ଆମେ ସଫା ରହିଲେ ଅନ୍ୟମାନେ ଦୁ ଅସନା ରହିଲେ ତାଙ୍କୁ କିଛି ଫରକ ପଡୁନି। ତ ସେଥିପାଇଁ ବୋଲି ସେଇଟା ମୁଁ ଭାବୁଛି ଆଉ ଏଇଟା କେତେ ବଡ ପାପ ସେ କରୁଛନ୍ତି।
ହଁ ସତ କଥା କହିଲେ। ତାପରେ ଦେଖନ୍ତୁ ଏବେ ଗୋଟେ କୌଣସି ସଂକ୍ରମିତ ରୋଗ ଯେତେବେଳେ ବ୍ୟାପୁଛି ପ୍ରଥମ ତ ଜଣକୁ ହଉଛି। ତାପରେ ଏମିତି ହେଇ ହେଇ କେତେ ଜଣଙ୍କୁ ହଉଛି। ମାନେ ସେଇଟା କଣ ରୋଗଟା ଜଣଙ୍କ ଠାରୁ ହେଇକି ସେଇଟା ଆଉ ଜଣଙ୍କୁ ଅ ସଂକ୍ରମିତ କରଉଛି। ସେମିତି ଗୋଟେ ଜାଗା ଟା ଯଦି ଅସନା ହେଲା ସେଇଟା ତ ଯାହା ହେଲେଲେ ତ ମଶାର ବୃଦ୍ଧି ବଢିବ ନା ସେଇଠେ ଆଉ ମଶ୍ ାର ବୃଦ୍ଧି ହେଲେ ତ କଣ ରୋଗ ହବ। ଆଉ ଦେଖନ୍ତୁ ଏବେ ତ ଫାଇଲେରିଆ ପାଇଁ ସରକାର କେତେ ସାରା ପଦକ୍ଷେପ ନେଇଛନ୍ତି। କିନ୍ତୁ ଯଦି ଆମେ ଏମତି ଅସ୍ନା କରିବା ତାହେଲେ ତ କିଛି ଫାଇଲେରିଆ ର ପରିମାଣ କମିବ ବୋଲି କିଛି ଇଏ ନାହିଁ। କାରଣ ଏଇଟା ଲୋକମାନଙ୍କୁ ଉପରେ ନିର୍ଭରଶୀଳ ଯେ ସେମାନେ କେତେ କରିପାରୁଛନ୍ତି। ଠିକ୍ ସେ ସଜାଡି ପାରୁଛନ୍ତି। ତାଙ୍କ ପରିବେଶ।
ନିହାତି ଭାବରେ ଆମେ ଯଦି ଦେଖିବା ଅ ଗୋଟେ ନ ସା ସାଧାରଣ ଜିନିଷ ଯେ ଅ ଗୋଟେ ନାଳରେ କେବଳ ଅଳିଆ ପାଣି ଯିବ। ଅ କିନ୍ତୁ ତୁ ଆମର ଅସାମାଜିକ ଲୋକ କଣ କରନ୍ତି। ସେମାନେ କଣ କରନ୍ତି ସେଇ ନାଳରେ ଯାହା ବି ପ୍ଲାଷ୍ଟିକ୍ ଜନିତ ସାମାନ ଅଛି ଓ ଯାହାବି ଗ-ତାଙ୍କର ଘରର ଅଳିଆ ଅଛି, ସେଇ ନାଳରେ ପକେଇ ଦିଅନ୍ତି। ଯୋଉ ଦ୍ଵାରା କି ଯୋଉ ନାଳରେ ଏକ ଅ ବାର୍ଦ୍ଧ କ୍ୟ ସୃଷ୍ଟି ହୁଏ, ଗୋଟେ ବ୍ଲକେଜ୍ ସୃଷ୍ଟି ହୁଏ। ଯୋ ଦ୍ଵାରା କି ସେ ପାଣି ସେଠି ରହିଯାଇକି ମଶାର ଉତ୍ପନ୍ନ ହୁଏ। ତ ବହୁତ ଦୁଃଖ ଲାଗେ ପ୍ର ଏଭଳି ଭାବରେ ଯଦି କରନ୍ତି। ଲୋକମାନେ ବାସ୍ତବରେ ଯୁବାପିଢିକୁ ଟିକେ ଅ ମାନେ ମାନେ ଲାଗି ପଡିବାର ଅଛି। ସମସ୍ତଙ୍କୁ ଯେପରି ସଚେତନ କରେଇ କି ଆମର ହଁ, ମାନେ ପରିବେଶକୁ ଆମର ଟାଉନର ପରିବେଶ ହଉ କି ଆମ ଅଞ୍ଚଳର ପରିବେଶକୁ ସବୁବେଳେ ସଫା ସୁତୁର ରଖିବାର ଅଛି।
ହଁ ସଫାସୁତୁରା ରଖିବା ଦ୍ଵାରା ରୋଗର ବି ମାନେ ରୋଗ ବି ବ୍ୟାପିବନି। ଆଉ ଯାହା ଦ୍ଵାରା କଣ ଆମ ପରିବେଶ ବି ସୁନ୍ଦର ଦେଖାଯିବ? ଆଉ ଯେମିତି ଗଛ ଯାକ ବି ତ ସବୁଜ ଦେଖାଯିବ, ନ ହେଲେ ତ ଗଛରେ ବି ଯଦି ଆମେ ଠିକ୍ସେ ପାଣି ଦେବାନି ମାନେ ଏ ଯେମିତି ଗୋଟେ କୋଉ ଜିନିଷ ମଇଳା ହେଇଗଲେ ତାକୁ ବି ତ ସଫା ଟିକେ ଦରକାର ନା। ଆଉ ଯେମିତି ସବୁ କିଛି ସଫା ରଖି ନ ଥାନ୍ତି, ସବୁ କିଛି ସୁନ୍ଦର ବି ଦେଖାଯିବ।
ହଁ, ନିହାତି ଭାବରେ ସଫ-ସ୍ଵଚ୍ଛ ଭାରତ ହିଁ ଆଗୁ କୁ ଯାଇକି ସମସ୍ତଙ୍କର ହିତକାରକ ହବ। ନ ହଲେ ଯୋଉ ଭଳିଆ ରୋଗ ହଉଛି ଅଶି ଆବର୍ଜନାରୁ ଜାତ ହେଇକି ଅନେକ ପ୍ରକାର ସଂକ୍ରମଣ ରୋଗ ହଉଛି। ଆମେ ଭାବୁଛୁ ଆମକୁ ହବ ହବନି ବୋଲି ଆମେ ଯଦି ଅଳିଆ ଫିଙ୍ଗି ଦଉଛୁ କିନ୍ତୁ ଯୋଉ ଲୋକମାନେ ଯୋଉ ହଁ ଏନ୍ଏସ୍ ସି ଲୋକମାନେ ଯୋଉ କାମ କରୁଛନ୍ତି, ସେମାନଙ୍କୁ ଯେ ଯେତେବେଳେ ରୋଗ ହେଇଯାଉଛି ସେ ରୋଗଟା ଚାରିଆଡେ ବ୍ୟାପି ବ୍ୟାପି ଯାଉଛି। ଯୋଉ ମାଧ୍ୟମରେ କୋଲେରା ଡାଇରିଆ ଏସବୁ ରୋଗ ବ୍ୟାପ୍ ବ୍ୟାପି ଯାଉଛି। ତ ନିହାତି ଭାବରେ ବହୁତ ବହୁତ ବିପଦ୍ଜନକ ଜିନିଷଗୁଡାକ ହଉ ଚି ଆଜିକାଲି। ଅ ଆପଣଙ୍କୁ କଣ ଲାଗୁଛି ଯେ ଯୁବ ପିଢି କୋଉ ଭଳିଆ ହଁ,
ମଣିଷ ଦ୍ଵାରା ଜା ତ ରୋଗ, ମାନେ ମଣିଷ ହିଁ ସିଏ ସେ ରୋଗଟାକୁ ଜାତ କରଉଛି ଆଉ ମଣିଷ ହିଁ। ମଣିଷକୁ ହିଁ ସେଇ ମାନେ ମଣିଷକୁ ହିଁ ସେଇ ଗୋଟେ ଭ୍ୟାକ୍ସିନ୍ କାଢିବାକୁ ପଡୁଛି ବାଧ୍ୟତାମୂଳକ ଟୀକା ଦେ ବାକୁ ପଡୁଛି। ସିଏ ସିଏ ଯୋଉ ରୋଗ ଉତ୍ପାଦ କରୁଛି, ଉତ୍ପନ୍ନ କରୁଛି, ସେଇଥିପାଇଁ ତାକୁ ବି ମଧ୍ୟ ବୈଜ୍ଞାନିକ ସ୍ତରରେ ନ ହେଲେ ମେଡିକାଲ ସ୍ତରରେ କିଛି ତ ଉତ୍ପାଦନ କରିବାକୁ ପଡୁଛି, ନିରାକରଣ କରିବା ପାଇଁ। ସେଥିପାଇଁ କାହିଁକି ମଇଳା କରିବା କାହିଁକି କାହିଁକି ଟିକା କାଢିବା।
ଅଳିଆରୁ ହିଁ ଆସୁଛି ଆମ ଘରକୁ ମୂଷା। ଆଉ ସେ ମୂଷାଟା କେତେ ରୋଗ ଧରିକି ଆସୁଛି? ତ ଲୋକମାନେ ଜାଣି ପାରୁନାହାନ୍ତି। ତେବେ ଆଶା କରୁଛି ଭଉଣୀ, ଆଗକୁ ଆମେ ସମସ୍ତେ ସଚେତନ ରହିକି ଅନ୍ୟମାନଙ୍କୁ ବି ସଚେସ ସ ସଚେତନ କରେଇବା। ଆଗାମୀ ଦିନ ଆମର ଅଞ୍ଚଳ ସୁରକ୍ଷା ଅ ସୁ ରକ୍ଷାପୂର୍ଣ୍ଣ ଏବଂ ସ-ସ୍ଵଚ୍ଛପୂର୍ଣ୍ଣ ହେଇକି ରହୁ। ଏହା ଆଶା କରୁଛି, ତମ ତ କଥାହେଇ ବହୁତ ବଢିଆ ଲାଗିଲା।
ଧନ୍ୟବାଦ। ହୁ ହୁ